ନମସ୍କାର।
କେମିତି ଅଛନ୍ତି?
ହଁ ଭଲ ଅଛି ଆଉ। ଆପଣ?
ଆଜ୍ଞା ଭଲ ଅଛି।
ଆଛା। ଆଉ ଆପଣ ମତେ ସେତେବେଳେ ଯୋଉ ଚିକେନ୍ ବିଷୟରେ କହୁଥିଲେ। ଆଉ ଥରେ ଟିକେ ପ ପ୍ରଥମରୁ ସ୍ୱପନଗୁର ମତେ ବତେଇ ପାରିବେ କି?
ଆଜ୍ଞା। ଆଜ୍ଞା। ସେତେବେଳେ ସାୟଦ ଆପଣଙ୍କର ନେଟୱାର୍କ ପାଉନଥିଲା। ଏଥିପାଇଁ ଭଏସ ଶୁଭୁ ନଥିଲା ବୋଧେ?
ଆଜ୍ଞା। ହଁ ଶୁଭୁ ନଥିଲା।
ହଉ ଠିକ ଅଛି। ମୁଁ ଆଉ ଥରେ ତାହେଲେ କହିଦଉଛି ଆପଣଙ୍କୁ ଆଉ।
ଆଜ୍ଞା। କହିଦେଲେ ଭଲ ହୁଅନ୍ତା।
ପ୍ରଥମତଃ। ମୁଁ ବତେଇ ଦେଉଛି କଣ କଣ ସବୁ ଜିନିଷ ଦରକାର। ହେଲା କି? ତାପରେ ବତେଇବି ଆଉ।
ଆଜ୍ଞା। କୁହନ୍ତୁ?
ପ୍ରଥମତଃ। ଆପଣ ଚିକେନ୍ ନେବେ ଗୋଟେ କେଜି?
ଆଜ୍ଞା।
ହେଲା କି ଗୋଟେ କେଜି ଚିକେନ, ଆଜ୍ଞା। ଏକ କିଲୋ ଚିକେନ ନେବେ, ତାପରେ ତା ପାଇଁ ଆମର ଦରକାର ତିନିଶହ ଗ୍ରାମ୍ ର ଆ ଆପଣ ନେବେ ପିଆଜ, ତା ପରେ ଶହେ ଗ୍ରାମ୍ ନେବେ ରସୁଣ, ଶହେ ଗ୍ରାମ୍ ନେବେ ଅଦା, ହେଲା କି ତାପରେ ଗୋଟେ ବଡ଼ ଟମାଟୋ ନେବେ, ଟମାଟୋକୁ ପିସ୍ ପିସ୍ କରି କାଟିଦେବେ।
ଆଜ୍ଞା।
ହେଲା। ତାପରେ ଆପଣ କିଛି ଟିକେ ନେବେ ଗୋଟା ମସଲା ହେଲା କି, ଗୋଟା ମସଲା ହେଉଛି କି ଆମର ଥିବ ତା ଦେହରେ ମିକ୍ସ ହେଇକି ଥିବ। ଅଳେଇଚ ଥିବ, ଗୁଜୁରାତି ଥିବ, ଲବଙ୍ଗ ଥିବ, ଏମିତି ସବୁ ହେଇକି ଥିବ। ପ୍ୟାକେଟ ଆସେ ଆଉ ହେଲା କିି?
ଓହୋ, ଆଚ୍ଛା, ସେଟା ଗୋଟେ ପ୍ୟାକେଟ୍ ଟା ଆସେ। ଟୋଟାଲ ତାଦିହରେ ରେ ସବୁ କିଛି ଥାଏ ତାହେଲେ?
ଆଜ୍ଞା, ଆଜ୍ଞା, ଏ ସବୁ ଥାଏ ତା ଦେହରେ।
ତାପରେ ଆପଣ ରଖିବେ କିଛି ଗୋଟେ ହାପ୍ ହାପ୍ ହାପ୍ ଚାମଚ ଗୋଟେ ରଖିବେ ଆପଣ ହଁ ଚ
ଆଜ୍ଞା। ଆପଣଙ୍କ ଭଏସ ଶୁଭୁନି ତ? ଟିକେ ନେଟୱାର୍କ ଜାଗାକୁ ଆସିଲେ ଭଲ ହୁଅନ୍ତା?
ହାଲୋ? ଯଖର ବିିଲ ହାଲୋ? ହାଲୋ। ଅ ମୋର କତି ନା ଅଛ